ଅନ୍ତ
ହଁ ହଁ କ କ ହଁ ନମସ୍କାର ନମସ୍କାର ଆଉ କଣ ଖବର ଭଲ ସବୁ ଭଲ
ହ ଆପଣ କଣ କରୁଛନ୍ତି
ଏବେ ବର୍ତ୍ତମାନ ଆଜ୍ଞା ମୁଁ ତ ଏଇ ଘରେ ବସି ଆସିଛି ଯେହେତୁ ବାହାରେ ବର୍ଷା ହଉଛି ଆଜ୍ଞା ବାହାରେ ବର୍ଷା ହଉଛି ଯେହେତୁ। ଆମ ଆଡେ ବର୍ଷା ହଉଛି ଆଜ୍ଞା ଘରେ ବସିଛି ଆଉ କଣ କରିବି ଆପଣ କଣ କରୁଛନ୍ତି?
ଏଇ ମୁଁ ଆ ଆମ ଆଡ଼େ ବି ବର୍ଷା ହଉଛି ଜୋରଷରିଆ।
ଆଜ୍ଞା ଘରେ ଅଛନ୍ତି ବୋଧେ।
ଆଉ କଣ କରିବା ଏଇଟା ଆମରେ ଖାଲି ଇଚ୍ଛା ହଉଛି ଚା ଆଉ ପକୁଡି ଖାଇଆକୁ।
ଅ ଆଜ୍ଞା ଆଜ୍ଞା ଆଜ୍ଞା ଆମ ଆଡେ ବି ତ ସେଇ ବର୍ଷା ହଉଛି। ମୁଁ ଭାବୁଥିଲି ବଜାରକୁ ଯାଇକି ଟିକେ। ଥଣ୍ଡା ପାଗ ହେଇଥିବାରୁ ଗରମ ଗରମ। ଚା ସାଙ୍ଗରେ କିଛି ଜଳଖିଆ ଖାଇକି ଆସିଥାନ୍ତି ହେଲେ ବର୍ଷା ହେଇ। ଥିବାରୁ ପଦାକୁ ତ ବାହାରି ହେଇ ହେଉନି। ଆଉ ଆପଣ ତ ଯେହେତୁ ଘରେ ଅଛନ୍ତି ଆପଣ ଘରେ କରି ବୋଧେ ହେବେ ଖାଇବାକୁ ବି। ଇଚ୍ଛା ପ୍ରକାଶ କରିଛନ୍ତି ଆଉ ଖାଇବେ ବୋଧେ ଏବେ ଆଉ।
ଆଉ ଆଜି ସକାଳେ କଣ ଖାଇଥିଲେ?
ଆଜି ସକାଳୁ ଆଜ୍ଞା ଗାଁ ରେ ଗୋଟେ। ହଁ ମନ୍ଦିର ପ୍ରତିଷ୍ଠା ହେଇଛି। ଆଉ ସେଇଠି ଯାଇକି ଆଜ୍ଞା କିଛି ସମୟ ସହଯୋଗ କରିଥିଲି ଆଜ୍ଞା। ଆ ଖରା ବେଳେ ଆଜ୍ଞା ହେଇଥିଲା ଭାତ ଡାଲ ମା ଶାଗ ମୁଗ ତରକାରୀ ଆଜ୍ଞା ସେଇଗୁଡା ଖାଇଥିଲି ଆଜ୍ଞା ଆଉ ଆଉ ଆଜ୍ଞା ଆପଣ।
ଆମର ଏଠି ବା ଏଇ ଯଉ ସନିପ ଷ୍ଟା ଏଇ ଭୁଜି ହଉଥିଲା ଏଇଠି ଅରୁଆ ଡାଲମା ଶାଗ ମୁଗ ଖାଇଥିଲୁ ଖାଇକି ଆସିକି ଶୋଇଥିଲୁ ଘରେ ଆଉ।
ଆଜ୍ଞା ଆଜ୍ଞା ଆଉ ଏବେ ତ ଏଇ ବର୍ଷା ପକଉଛି। ଆଉ ଆଜ୍ଞା କଣ। ବାହାରକୁ ବି ବାହାରି ହବନି ଆଜ୍ଞା ଆଉ ଆପଣ ଆଜ୍ଞା ଯୋଉ ଅ ମୁଁ ଶୁଣିବାକୁ ପାଇଥିଲି ଆପଣଙ୍କ ଗାଁରେ କଣ ଖେଳ ହୋଇଥାନ୍ତା କ୍ରିକେଟ ଖେଳ ହେଇଥାନ୍ତା ଆଜି।
ଆଜି ହେଇଥାନ୍ତା ଯେ ଆଜି ବର୍ଷା ହେଇଗଲା ବୋଲି ଖେଳ ଟା ଭାଙ୍ଗିଦେଲେ। ଏକ ଆଜି ହବ ରବି ଶନି ରବ।
ହଁ ମାନେ ଶନିବାର ରବିବାର ହବ ଖେଳ ଟା।
ହଁ ହଁ।
ଆ ଜଣକା କେତେଟା ଦି ଦିଟା ଦଳ ହେଇଛନ୍ତି ନା କେତେଟା ଦଳ?
ଏ ଜଣକା ସେଇ ଜଣେ ଦି ଜଣ ହେଇଛନ୍ତି କଣ ତିନିଟା ଖେଳିବେ କଣ କହୁଛନ୍ତି।
ମାନେ ତିନିଟା ଖେଳିବେ ତା ଦେରୁ ଦିଟା ଯୋଉ ଦଳ ଜିତିବ ସେଇ ଦଳ ବିଜୟ ହାସଲ କରିବ ଆଉ ନା କଣ।
ହଁ ସେଇଆ ତ କହୁଛନ୍ତି ତ।
ଅ ପୁରସ୍କାର ବିତରଣ କୋଉ ନହବ ଶନିବାରରେ ରବିବାର ହେଲେ ରବିବାର ବୋଧେ। ଶେଷ ମ୍ୟାଚ ଆଜ୍ଞା ଆଜ୍ଞା ଇଂରାଜୀ ଆ ଇଂରାଜୀ ଭାଷା ପ୍ରୟୋଗ କରନ୍ତୁନୁ ଆଜ୍ଞା କେବଳ ଓଡିଆରେ କୁହନ୍ତୁ। ଆଜ୍ଞା ମାନେ ଆଜ୍ଞା ମାନେ ଶେଷ ମ୍ୟାଚ ଶେଷ ଖେଳଟାରେ ଆଜ୍ଞା ହବ ଇଏ ତାହେଲେ ନାଇଁ ପୁରସ୍କାର ବିତରଣ ହବ।
ଖାଲି
ଆଜ୍ଞା ଆ ଆପଣ କୋଉ ଦଳରେ ଯାଇଛନ୍ତି କାହା ଦଳରେ ଭଲ ଦଳ ତ ଜିତିବ।
ହଁ ଭଲ ଦଳରେ ଯାଇଛି ଆଉ।
ଆଜ୍ଞା ଏ ଗୋଟା ଦଳରେ କେତେ ଜଣ ଛୁଆ ଖେଳିବେ?
ଏ ଗୋଟେ ଦଳରେ ମିନିଅମ୍ ପାଞ୍ଚ ଜଣ ଖେଳିବେ ଆ।
ପାଞ୍ଚ ଜଣ ଆ କେବଳ ଆମରି ସାହି ପିଲା ଖେଳିବେ ତାହେଲେ ନା କଣ?
ଆଜ୍ଞା ଆଜ୍ଞା।
ଆଜ୍ଞା ଭଲ ତାହେଲେ ଆଉ କେତେ କଣ ଟଙ୍କା ଖର୍ଚ୍ଚ ହେଲା?
ସେମିତି କିଛି ଖର୍ଚ୍ଚ ହେଇନି ଯେ ଖାଲି ଚୂନ ପାଇଁ ଆଜ୍ଞା ଏଇ ଚାଳିଶ ଟଙ୍କା।
ଆଜ୍ଞା ବନ୍ଧୁ ଆଉ ଆଜ୍ଞା ଆଉ ସିମେଣ୍ଟ ଫିମେଣ୍ଟ ପିଚ୍ ଫାଟି ଯାଇଥିବ ସଫା କରିକି ତାକୁ ତ ତାହେଲେ ସିମେଣ୍ଟରେ ଗୋଳେଇକି ରଙ୍ଗ ଦେଇଥିବେ।
ଆଜ୍ଞା ଆଜ୍ଞା।
ଆଜ୍ଞା କଣ କେମିତି କଲେ ତାକୁ କହିଲି ଟିକେ?
ଆମେ ସୋସାଇଟି ଘର କତିରେ ଖେଳୁ।
ଆଜ୍ଞା। ଆଜ୍ଞା ବନ୍ଧୁ।
ସେଇଠି ଘ ଘର କାମ ହେଉଥାଏ ସେଇଠି ଘର ସେଇ ଜାଗାରେ ଘର କାମ ହେଇଥାଏ ସେଇଠୁ ସିମେଣ୍ଟ ଯୋଉରା ଗୋ ମାନେ ଏମ ଗୋଳାନ୍ତି ସେଇ ଟିକେ ଟିକେ ପକେଇ ଦୋଉ ଆଉ।
ଆ ଆଜ୍ଞା ଆଜ୍ଞା ଭଲ ଭଲ। ମାନେ ମାଗେଣା ମାଗେଣା ରେ ଆପଣଙ୍କର କାମ ଟି ହେଇଗଲା ନାହିଁ।
ଆଜ୍ଞା।
ବୋହୁତ୍ ଚାଲାକ ସବୁ ରହିଚ ତମ ଗାଁ ଛୁଆ ତାହେଲେ ଆଉ। ମାଗେଣା ମାଗେଣା ସବୁ କାମ କରିଦେଲ ହାସଲ କରିଦେଲ ଭଲ ଭଲ ଆଉ ଟଙ୍କା କିଏ ଯୋଗାଡ କରିଚନ୍ତି ସବୁ ମିଶିକି ଗୋଟା ଗୋଟି କରିଚନ୍ତି ନା କିଏ ପ୍ରଦାନ କରିଚନ୍ତି ଟଙ୍କା ପୁରସ୍କାର ନେଇକି।
ହେଲା ସେମିତି କିଛି ନାଇଁ ଯିଏ କିଏ ଦଉଚି ଦଶ କିଏ ଦଉଚି କୋଡିଏ। ସମସ୍ତେ ପିଲା ଦଶ କୋଡିଏ ଦଉଚନ୍ତି ଆମର ଏବେ ଅଛି ଶହେ ଟଙ୍କା ମୋ ହାତରେ ଟ୍ରଫି ଅଛି ଚାରିଟା।
ଆଜ୍ଞା ଆଜ୍ଞା। ଆଜ୍ଞା ଆପଣ ଖାଲି ଇଂଲିଶରେ ଇଂଶ ଇଂରାଜୀରେ ଇଂରାଜୀରେ କଥା ହଉଚନ୍ତି ଆଉ। ପୁରସ୍କାର ବିତରଣ ହବ ତାହେଲେ ନା ଆ ବିହାରି ଦିନ ହଉ ହଉ। ଆଉ କଣ ଖବର କୁହନ୍ତୁ ଆଜ୍ଞା।
ଆଉ କଣ ଏଇ ବର୍ଷା ତ ଢାଳୁଚି ଆମେ ବଇ ଚୁ ଏଇଠି ଆଉ।
ଆମ ଆଡେ ତ ସେଇ କଉଚି ବର୍ଷା ହଉଚି। ଆ ଟିକେ ଛାଡିଲେ ସିନା ହା ବଜାରକୁ ଯାଇକି ଜଳିକି ଆଣିକି ଖାଇବୁ। ରାତିରେ ଯଜ୍ଞ ରେ ଭୋଜି ଦେବେ ଯେ ଆଉ କଣ ସେଠି ଯାଇକି ଖାଇବାକୁ ପଡିବ କିନ୍ତୁ ବର୍ଷା ସିନା ଲୋକ ହେବେ ନହେଲେ ପୁରା ଖାଇବାଟା ନଷ୍ଟ ହେଇଯିବ।
ହୁଁ
ଆଉ କଳସ ଯାତ୍ରାରେ ଯୋଗଦାନ କରିଥିଲେ ଆପଣ ବନ୍ଧୁ।
ଆଜ୍ଞା।
ଆଜ୍ଞା ଆପଣ ବନ୍ଧୁ କଳସ ଯାତ୍ରାରେ ଆପଣଙ୍କ ଗାଁରେ ଯେଉଁ ଯଜ୍ଞ ହେଉଚି ସନି ଯଜ୍ଞ ସେଠାରେ କଳସ ଯାତ୍ରା ଯାଇଥିଲେ ନା ଯାଇ ନଥିଲେ।
ହଁ ଯାଇଥିଲି ଯେ କିନ୍ତୁ ଆମର ଆମ ଗାଁରେ ଯାଇଥିଲେ ଦଶ ଜଣ ଖଣ୍ଡେ ଯାଇଥିଲେ କଳସ ଯାତ୍ରାରେ।
ଆଜ୍ଞା।
କଳଯାତ୍ରା ସାରିକି
ସାରିକି ଭୋଜି ଖାଇକି ଆଇଲେ ତାହେଲେ ଘରକୁ।
ଆଜ୍ଞା।
ଆଜ୍ଞା ଆଜ୍ଞା ଆଜ୍ଞା ଆଉ କ ରାତିରେ ଆପଣଙ୍କର ଆଡେ ବୋଧେ ଭୋଜି ହବ ବୋଧେ ମୁଁ ଜା ଶୁଣିବାକୁ ପାଇଲି।
ଆଜ୍ଞା ଆଜ୍ଞା।
ଆଉ କଣ ଖାଇବାରେ କଣ କଣ ହେଇଚି।
ଖାଇବାରେ ଭାତ ଡାଲମା ଖଟା ମିକ୍ସଚର ପାସେ।
ଆଜ୍ଞା ବୋହୁତ ଭଲ ଆଉ। ଛୋଟ ଛୁଆ ନାକି ନାଚ ଗୀତ ସଙ୍ଗୀତ ର ଅ ହେଇଚି ପ ମାନେ ବ୍ୟବସାୟ ହେଇଚି ନା ହେଇନି। ନା ସେମିତି ଖାଲି ଯଜ୍ଞ ହଉଛି।
ଆଜ୍ଞା ସେମ୍ ନ୍ତି ଖାଲି ଯଜ୍ଞ କାଲି ପଚିଶଟା ଆଉ ଘର ପଚିଶ ଟା ଆଉ।
ଆମ ଆଡେ ତ ସନି ମନ୍ଦିର ପ୍ରତିଷ୍ଠା ହଉଚି ବର୍ଷା ସତେବି ଲୋକ ଅଛନ୍ତି ଜୋରେ। ଆଉ ପୁରା ବଡ ମେଳା ଆକାରରେ ହୋଉଚି ଲକ୍ଷେ ଲକ୍ଷେ ଟଙ୍କା ଖର୍ଚ୍ଚ ହେଇଚି ଆଜ୍ଞା ବୁଝିଲେ।
ଆଜ୍ଞା।
ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଇଛି ଆଜ୍ଞା। ଆଉ ଛୁଆଙ୍କୁ ସବୁ ପୁରସ୍କାର ବିତରଣ ହବ, ନାଚ ଗୀତ ହବ। ଛୁଆଙ୍କର ଖେଳକୁଦ ହବ। ପୁରା ମାନେ ରଜ ଯେହେତୁ ରଜ ପାଗ ପୁରା ଆଜି। ଆଉ ଆଜି ଟିକେ ସେମିତିଆ ମାହୋଲ ହବ ଆଉ। ଆଉ ଆଜ୍ଞା କଣ ମନ୍ଦିର ପଚିଶ ଟା କାମ ସରିଲଣି ଆ ହର ଆପଣଙ୍କର
ଏଇ ଏବେ ତଥା ପୂଜା ଫୂଜା ଟିକେ ଟିକେ ଚାଲିଛି।
ହଁ ଅଁ
ଏଇ ପୂଜାଚ ଚାଲିଛି, ଏଇ ଠା ଠାକୁ କୁର ଠାକୁର ଠାକୁର ଆ ପୋତାପୋତି ଚାଲିଚି ତାପରେ ଏବେ ପୁଣି ଥରେ ମନ୍ତ୍ର ପଢା ହବ ଜପ ଚାଲିଛି ଆଉ।
ଆଜ୍ଞା, କେତେ ଜଣ କନ୍ଦର ବ୍ରାହ୍ମଣ ଆସିଛନ୍ତି?
ଦୁଇରୁ ତିନି ତିନି ଜଣ ହରେ ଭିତରେ।
ଓହୋ, ଆମ ଆଡେ ତ ଏଠି ପ୍ରାୟ ତିନିଶହ ଚାରିଶହ ଜଣ ବ୍ରାହ୍ମଣ ଆସିଛନ୍ତି। ଆଉ ଆପଣଙ୍କର କେତେ କଣ ଲୋକ ଖାଇଲେ ସେଠି, ଲୋକ କେତେ ହେଲେ ଖାଇବା ଭୋଜିରେ?
ଆମର ଲୋକ ଲକ୍ଷେ କି, ଦି ଲକ୍ଷ ଭଳିଆ ଲୋକ ଖାଇଛନ୍ତି।
ଜମା, ଆମ ଆଡେ ତ ଆମେ ପୁରା ହ ପୁରା ଯାହା ପୁରା ଆମ ଜିଲ୍ଲାରେ ସମସ୍ତିଙ୍କି ଡାକିଥିଲୁ, ବଡ ବଡ ନେତା, ମନ୍ତ୍ରୀ ସବୁ ଆସିଥିଲେ। ତାଙ୍କୁ, ତାଙ୍କ ଘର ନାଗି ପୂରେଇକି ଦେଲୁ ଆଉ। ଗାଁ ସାରା ତ ବଣ୍ଟା ହେଇଛି, ଏନା ଦଶ ଦିନ କାହା ଘରେ ଖାଇବା ହବନି କୁହାଯାଇଛି। ଆମରି ଏଇ ଯଜ୍ଞରୁ ଯିବ ସବୁ ଆଉ। ପୁରା ଭଲ କି ଧୁମଧାମରେ ହଉଛି। ଆଉ ପ୍ରୋଗ୍ରାମରେ ମାନେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଇଛି ଆଜ୍ଞା ଆଉ।
ହଁ ଆଜି ରାତିକି ଆସିବେ ଆମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଉ ଏଇ ଯୋଉ ପ୍ରଧାନମନ୍ତ୍ରୀ ମୋଦି
ଆଜ୍ଞା, ଆଜ୍ଞା, ଆଉ ଆଜ୍ଞା, ଆଉ ମୁଁ ଯାଇଥାନ୍ତି ଯେ ମୁଁ ପା ଫେରି ଆସିଛି ଏଇ ଯୋଉ ବିଶ୍ଵ ଫୁଟବଲ ବିଶ୍ଵକପ୍ ହଉଛି ଜାଣିଥିବେ?
ଆଜ୍ଞା, ଆଜ୍ଞା।
ସେଇଠିକି ଆସିକି ଦେଇଥିଲେ ତ ଦଶ କୋଡିଏ କୋଟି ଟଙ୍କା। ଆଜ୍ଞା ସେଇଠିକି ଆସିିକ ଟିକେ ଯୋଗଦାନ କରିଛି, ଯେହେତୁ ନିମନ୍ତ୍ରଣ କରିଥିଲି ଆଉ ଆ ସେକି ଖାଲି ଟିକେ ଦେଖିବାକୁ ପଡ଼ିବ, ନହେଲେ ସେମାନେ ଖରା ହେ ବି ହୁଏନା ଆଉ ମୋହନ ମାଝି ବାବୁ କହୁଥିଲେ, ମୋଦି ବାବୁ କହୁଥିଲେ ଯେ ମୁଁ କହିଲି ତମେ କାହିଁ ଯିବ ବେକାରିଆ, ତମେ ଗଲେ ମାନେ ତମ ଲୋକ ଚିହ୍ନିଛନ୍ତି, ବହୁତ ଲୋକ ମାନେ ସିକ୍ୟୁରିଟି ପୋଲିସ ଫୋଲିସ ଯିବାକୁ ପଡିବ ତମ ସାଙ୍ଗରେ, ଆସ୍ତେ ଆସ୍ତେ କରି ମୁଁ ଏକାଟିଆ ପଳେଇଲି ମତେ ତ କେହି ଜାଣିନାହାନ୍ତି ଆଉ ମୋର ଚୁପଚାପ ଆସିବି ଖେଳ ଦେଖିକି ପଳେଇବି ଆଉ ବୁଝିଲେ?
ଆଜ୍ଞା, ଆମର ଆସିବା ସବୁ
ଆଜ୍ଞା।
ଆଜ୍ଞା ଆମର ଏଇ ଯୋଉ ଆସିବେ, ମୋହନ ଚରଣ ମାଝି ଆସିବେ ହେଲା ପାଞ୍ଚ କୋଟି, କି ଦଶ କୋଟି ଭଳିଆ ଦେବେ ଆମ ଠାକୁର ପଚିଷ୍ଟା ପାଇଁ
ଆଜ୍ଞା ସିଏ ତ ଖାଲି ଖାଇବାକୁ ହାଁ ହଁ ଆଜ୍ଞା ଆଉ ଖାଇବା ହେଲାଣି ଦେଖିନାହାନ୍ତି ତାଙ୍କ ଅ ଦୂର ଦର୍ଶନରେ ଦେଖିଦେବେ ଭାସ୍କର ନ୍ୟୁଜ୍ରେ ତାଙ୍କର ଖାଇବା ହେଲାଣି ସେଇଟା କଥା ଟା ଭାଇରାଲ ପୁରା ପ୍ରଶିକ୍ଷିତ ହୋଇଇଯାଇଥିଲା ସମଗ୍ର ଓଡ଼ିଶାରେ ଦେଖିଛନ୍ତି ନା ନାହିଁ?
ଆଜ୍ଞା ଆଜ୍ଞା।
ଆଜ୍ଞା ଖାଲି ହଁ ହଁ ଖାଇବାକୁ ହ ବନ୍ଧୁ ବିଦହ ନଉଛି
ଆଜ୍ଞା ଆଜ୍ଞା।
ଆଜ୍ଞା ଆଜ୍ଞା ରହୁଛି ଆଜ୍ଞା
ଆଜ୍ଞା।
ଆପଣ ବନ୍ଦ କରନ୍ତୁ ଆଜ୍ଞା
ଆଜ୍ଞା ରଖୁଛି ବନ୍ଧୁ।
ହଁ ଆପଣଙ୍କ ଆଡୁ ରଖନ୍ତୁ ବୁନ୍ତୁ ନହେଲେ ଆମର ପଇସା ଆସିବନି ଆଜ୍ଞା ବୁଝିଲେ ଆଜ୍ଞା ଆପଣ ଆଡ଼ୁ କାଟନ୍ତୁ ଆଜ୍ଞା
ଆଜ୍ଞା ରଖୁଛି?
ଆଜ୍ଞା ରଖନ୍ତୁ ପଇସା ଆସିବନି ନହେଲେ ମୋର ତ ସେମିତିରେ ବି ଆସୁନି ଆଜ୍ଞା
କରୁଛି।
ଆଜ୍ଞା କାଟନ୍ତୁ ନାଲି